ସାଙ୍ଗ।
ହଁ ସାଙ୍ଗ କୁହ।
କଣ କରୁଥିଲ କି?
ମୁଁ ଏ ବସିଥିଲି ତମେ କଣ କରୁଛ?
ଏଇ ମୁଁ ବି ବସିଥିଲି ବୁଲି ବୁଲି କା ଆସିକି ବସିଲି ମନେ ପଡିଲା ମୁଁ ସବୁଟେ ସାଙ୍ଗକୁ ଫୋନ କରିନି କେତେ ଦିନ ହେଲାଣି ଫୋନ କରିଦେବି।
ହଉ ଭଲ କଥା ମୁଁ ମନ ମତେ ବି ମନେ ପକେଇଦେଲ ଭଲ କଥା ଆଉ ମୁଁ ମନେ ପକଉଥିଲି ତମକୁ ଆଉ।
ହଁ ତମେ କୋଉ ଦିନ ଦୁବେଇରେ କୋଉ ଦିନ ଆସିଲ ଘରକୁ ଦୁବେଇ ସେ?
କାଲି ଆ ଆସିଲି।
ହୁଁ ଦୁବେଇଲେ କଣ କଣ ଦେଖିଲ?
ଦୁବେଇରେ ବଢିଆ ସବୁ ଜାଗାରେ ବୁଲିଲି ଭଲ ଭଲ ଜାଗାରେ ବୁଲିଲି ଭଲ ବୁଲି ବୁଲିକିି କି ପଳେଇ ଆଇଲି ଶୀଘ୍ର କିନ୍ତୁ ଖର୍ଚ୍ଚ ବି ହେଲା ପଳେଇ ଆଇଲି ଆଉ।
ହଁ କଣ କଣ ଜିନିଷ କଣ କଣ ଆଣିଲ?
ମୁଁ ଆଣିଚି ଚକଲେଟ ଆଣିଚି ଡ୍ରେସ ଆଣିଚି। ଅନନ୍ୟ ସବୁ ସବୁ ସବୁ ଜିନିଷ ସବୁ ଆଣିଚି ଆଉ।
ହଁ।
ତମେ ଆସ ତମ ପାଇଁ ବି ଆଣିଛି ଡ୍ରେସ। ଓ ଆଜି ମୁଁ ଖାଇଥିଲି ଡାଲମା ଭାତ ଭେଣ୍ଡି ଭଜା ଚଟଣୀ ଏଇ ସବୁ ଖାଇଥିଲି ଆଉ ତମେ କଣ ଖାଇଥିଲ?
ଏ ମୁଁ ବି ପଖାଳ ଭାତ ଚଟନି ଆଉ ଆଳୁ ଚୋଖା। ଆଉ ଟମାଟୋ ଚଟନୀ ଏଇ ସବୁ ଚଟଣି ସବୁ ଖାଇଥିଲି ମୁଁ ବି ଆଜି ପଖାଳ ଆମେ ଦିଜଣ ସେମ୍ ଖାଇଥିଲେ।
ଯାଆ ହଉ ସେଇଆଡ଼େ ଗରମ କେମିତି ପଡୁଛି?
ହାଁ ଗରମ ବହୁତ ଜୋର ପଡୁଛି ମନେ ହଉଛି ଏସି ଲଗେଇ ଦେବା।
ନଗେଇଦିଅ ମୋ ପାଇଁ ଗୋଟେ ପଠେଇଦବ ଆଉ।
ଆ ଦୁବଇରେ ତମେ ଆସିଛ ଦୁବାଇରୁ ମୁଁ ତମ ଘରକୁ ଏସି ଲଗେଇବି।
ମଲା ନଗେଇ ଦଉନା ଗୋଟେ।
ଉଁ ଆଜ୍ଞା ତମ ଗ ଦେହ ଭଲ ଅଛି?
ହଁ ହଁ ଦେହ ଭଲ ଅଛି ତମର?
ଆଉ ମୋର ବି ଭଲ ଅଛି ଘରର ସମସ୍ତ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି ତମ ତମ ଘରେ ସମସ୍ତେ ଠିକ ଅଛନ୍ତି?
ହଁ। ଠିକ ଅଛନ୍ତି ଆଉ ଗୋଟେ ବୁଲିବାଲି ଯିବାର ମନ ନାହିଁ ମନ ଲାଗୁନି?
ଚାଲୁନା ସବୁ ସାଙ୍ଗକୁ ସବୁ ମାନେ ମେସେଜ କରିବା ସମସ୍ତେ ତେ ଯିବା ଆଉ ବୁଲିବା କୋଉଠିକି ଫିଷ୍ଟ ଫିଷ୍ଟ କରିବା।
ହଁ ମୁଁ ବି ଲାଗୁଛି ଫିଷ୍ଟ ମିଷ୍ଟ କରିବା ଆଉ କୋଉଠି ବୁଲିବା ସେଇଟା ମୁଁ ବି ଭାବୁଥିଲି ସେମାନେ ସା କୋଉଠି ଯିବା କୋଉଠି ଆଉ କେତେ ପଇସା ଲାଗିବ?
ଆମ ଆମେ ଯିବା ଚାଲ ତମେ ଡିସାଇଡ କରିବ କୋଉଠି ଜାଗା। ଯାହାହେଲେ ପଇସା ଦବା ଆଉ କରିବା ଆଉ ସବୁ ସାଙ୍ଗ ଏକା ଏକା ସାଙ୍ଗ ହେଇକି ମିଶିବି ମାନେ କି ଗୋଟେ ଭଲ ଲାଗିବ ଆଉ।
ହଁ। ଦେଖିବା କୋଉଠି ଯିବା ମୁଁ ତ ସାଙ୍ଗ ମାନଙ୍କୁ କହିଦେଇଛି ଯିବା ଆଉ ଦେଖିବାକୁ କଉଠି ଯିବା କମ୍ପୁଟର
ଆଜି ହଁ ତମେ ବି ଆଜି ଆସିଥିଲ ପା ତମେ ମତେ ଦେଖିନ କି?
ନା।
ଆରେ ମୁଁ ବ୍ଲାକ୍ କଲର ର ସୁଟ୍ ପିନ୍ଧଥିଲି ତମେ ଦେଖିନ?
ନା ନା ମୁଁ ଦେଖିନି। ହଁ ତମ କ୍ଲାସ ସରିଗଲା ତମେ ପଳିଆଇଥିଲ ତମ ମୋର କ୍ଲାସ ତ ଅଲଗା ଅଲଗା ହେଇଯାଇଛି
ହଁ କିନ୍ତୁ ମୋ ବ୍ଲାକ୍ କଲର ସୁଟ ଟା କେମିତି ନାଗୁଥିଲା? ତମେ ଦେଖିନତ ତମେ କେମିତି କହିବ ମୋ ସାଙ୍ଗମାନେ ଆଉ ଅନ୍ୟ ଯଉ ସାଙ୍ଗମାନେ ମାନେ କହିଲେ ବଢିଆ ନାଗୁଛି ମୋ ଉପରେ ବହୁତ ଖୁସି ହେଇଗଲି ଟିକେ ଜାଣିକି। ହଁ ହଁ ଦୁବଇରୁ ଆଣିଥିଲି ପାଞ୍ଚ ହଜାର ଟଙ୍କା ନେଇଥିଲା।
ହଁ ସେ ଡ୍ରେସ ଟା ତ ବହୁତ ବଢିଆ ଲାଗୁଥିବ।
ହୁଁ ମୁଁ ପା ଟିକେ ଧଳା ପିଲା ନା କଳା କଲର ଟିକେ ଭଲ ମନେ ଆଉ।
ହଁ ସେଥିରେ କଳା କଲର ବହୁତ ଭଲ ଲାଗୁଛି ତମ ଉପରେ।
ଧନ୍ୟବାଦ।
ଆଉ ବସିକି କଣ କରୁଥିଲ ମୋବାଇଲ ଦେଖୁଥିବ?
ହଁ ବସିକି ଏମିତି ଦେଖୁଥିଲି ବସିକି ମୋବାଇଲ ଗେମ୍ ଖେଳୁଥିଲି।
ହୁଁ। ଆଉ ଖାଇବା ପିଇବା ସବୁ ବନେଇବା ଶିଖି ଯାଇଛ ତ?
ବନେଇବା ହଁ ଧୀରେ ଧୀରେ କରିକି ଶିଖୁଛି ମାନେ ପୁରା ସବୁ ଶିଖିନି ଧୀରେ ଧୀରେ ଅଳ୍ପ ଶିଖିଛି ଆଉ ତମେ କଣ କଣ ଶିଖିଛ?
ହଁ ମୁଁ ଡାଲି ଭାତ ଏ ସବୁ ଶିଖିନି ମୁଁ ଖାଲି ଫାଷ୍ଟ ଫୁଡ ସା ଫୁଡ ସବୁ ଶିଖିଛି।
ଯାହା ହୋଉ ଧୀରେ ଧୀରେ କରିକି ମଣିଷ ଶିଖିବ ଆଉ ନା ଆଉ ଯା ହଉ ତମେ ଘରକୁ ଡା କ ଦିନେ ଖାଇବା ପାଇଁ ଡାକ।
ହଁ ହଁ କାଲି ପଡେ ଆସିବ ତମେ ଦୁବଇରେ ଆସ ତମକୁ ବୁଲେଇବିନି ଡାକିବନି। ଡାକିବି ନା।
ହଁ ହଁ କଣ କଣ ଖୁଏଇବା କହୁନା ଟିକେ ରେସିପିଟା।
ତମେ କଣ କଣ ଖାଇବ କହୁନ ସେ ସବୁ ତିଆରି କରିଦେବି।
ଚାଓମିନ ରୋଲ ଏସବୁ ଭଲଲାଗେ ତମେ ସେଗୁଡା କର?
ହଁ ସେଇ ସବୁ ତିଆରି କରିଦେବି କୋଉ ଦିନ ଆସିବ କାଲି ଆସିବ ନା ପରଦିନ ଆସିବ?
କହୁନ ଏବେ ପଳେଇବି ଶୀଘ୍ର।
ଏ ଏବେ ଆସିଲେ ମୁଁ କେମିତି ସବୁ ତିଆରି କରିବି।
ସେମିତି କରିଦଉନ ନହଲେ କୋ ହୋମା କରଦିଅ ତମେ ଗୋଟେ ସାଙ୍ଗ ପାଇଁ ଏମିତି କରିପାରିବନି।
ହଁ ଆସ ସବୁ ମୁଁ ସବୁ ତିଆରି କରିଦେବି ଖାଲି ଚାଓମିିନ ଆଉ ମୋମୋଜ। ଆଉ ଗୁଚୁ ଆଉ କିଏ?
ଆ ଆଉ ରୋଲ?
ହଁ।
ହଁ। ଆରେ ହଁ କରିଲେ ହବନି କରିକି ରଖ ମୁଁ ଯାଇକି ପହଞ୍ଚୁଚି ଖାଇକି ଆସିବି।
ହଁ ଜଲ୍ଦି ଆସ। ମୁଁ ଅପେକ୍ଷା କରୁଛି ତମର ହଁ ଆସ ଆସ। ହଁ। ଆଉ ଯୋଉ ଆମେ ଉମ ସାଙ୍ଗ ମାନଙ୍କ ସହିତ ମିଳିଲଣିି?
ହୁଁ ମିଳିବା ମିଳିବା। କୋଉଠି ଗୋଟେ ଟେଂ ମାନେ ତାରିଖ ଉଁ ଫିକ୍ସ କର ସେଇଦିନ ଯିବା ଆଉ।
ଚାଲ ଆମେ ଯୋଉ ଯାଜପୁରର ଗୋଟେ ପାର୍କରେ ମିଳିବା ଯୋଉ କୁସୁମା ପାର୍କରେ।
ହଁ ହଁ ସେଇଠି ଚାଲ ସେଇଠି ଯିବା ଆଉ ସବୁ ସାଙ୍ଗମାନଙ୍କୁ ସବୁ। ଅ ମାନେ ପରିଚୟ ସବୁ ହବା ଆଉ କେତେଦିନ ପରେ ସବୁ ମିଳିଲେ ସବୁ ସବୁ। କୁଆଡେ ଗ ଯାଇଥିଲେ ସବୁ ଆସିବେ।
ହ
ସବୁ ତାଙ୍କ ବିଷୟରେ ଟିକେ ଜାଣାହବ ଏ ଜଣେ ଜାଣିବାକୁ ପାଇବା ଆଉ।
ହେ ଏ ସେମାନେ ତ କହିବେ। ତମେ ଦୁବେଇ ଯାଇଥିଲ କଣ କଣ ତାଙ୍କ ପାଇଁ ନେଇକି ଆସିଛ?
ଏ ଦୁବାଇ ଖାଲି ଯାଇଥିଲି ଖାଲି ଏ ବଜେଟ କମଥିଲା ଯେ ପଳେଇଆଇଲି ଆଉ। ଆ ପଇସାପତ୍ର ଏ ଭଉଣୀ ନାହିଁ ଆଉ କଣ କରିବା ଗରିବ ଲୋକଟା ଆଉ।
ଦୁବେଇରେ ବୁଲିକି ପଳେଇ ଆସିଛ ଗରିବ ଲୋକ।
ହଁ ମୁଁ
ହାଁ।
ହୁଁ ସେଇଭଳିଆ ଆଉ ଲୋକ ଆଉ।
ଅହ। ଆଉ ଗୋଟେ କଏ କିଛି ମଜାକଥା କୁହ ଶୁଣିବି ମୁଁ ଦୁବେଇରେ। କଣ କଣ ଦେଖିଲ କୋଉ ଜିନିଷରେ କୋଉଟା ମଜା ଆସିଲା?
ବୁଜ ଖଲିିଫା ବୁଜ ଖଲିିଫା ମମୁଁ ଦେଖିଲି ବହୁତ ବଡ ବଡ ବିଲ୍ଡିଙ୍ଗ ସବୁ ଥିଲା ମସ୍ତ। ମାନେ ସେଠି ସିଟି ଏଲାକା ବଢ଼ିଆ ସହର ଏଲାକା। ବଢିଆ ନାଗୁଥିଲା ସେଠି ବୁଲିବା ପାଇଁ।
ହଁ।
ଆଉ ତମେ ଏଠି ରହିକି କଣ କଣ କରୁଥିଲ କହୁନ?
ମୁଁ ଏଠି ରହିକି ଏ ସିଲେଇ କାମ ଶିଖିଥିଲି ସେ ସିଲେଇ କାମ ମୋର କମ୍ପ୍ଲିଟ୍ ହେଇଗଲା।
ସତରେ?
ସେ ପାକିସ୍ତାନୀ ସୁଟ ସବୁ ଶିଖୀଯେ ଶିଖିଯାଇଛି।
ଯାହାହଉ ମୁଁ ମୁଁ ଦି ଚାରିଟା ଡ୍ରେସ ପଠେଇଦେବି ଟିକେ ମୋର ସିଲେଇ କରିଦବ। ସିଲେ-ସିଲେଇ କେତେ ନଉଚ ସିଲେଇ କେତେ ନଉଚ?
ତମେ ଯେତେ ଦେଇପାରିବ।
ନା ତମେ କହୁନା କେତେ ନବ?
ଏ ତମେ ଦୁବଇରେ ବୁଲିକି ଆସି ଯେତେ ପଇସା ଦେବ ମୁଁ ନେଇନେବି।
କଇ କଇକି ମୋଠୁ ଲୁଟି ନବ ଆଉ।
ହା। ଏ ଏମିତିଆ ସାଙ୍ଗ ଟିକେ ଅଧିକ ପଇସା ଦେଇପାରିବନି ଗୋଟେ ଡ୍ରେସ ରେ।
ହଉ ଦବା ଆଉ ବେଶୀ ନିଅ ହଁ ଦେବି ବେଶୀ ଟଙ୍କା ଦେବି। ବେଶୀନି ପଚାଶ୍ ଟଙ୍କାରେ ଦେବି ହଳେ।
ହାଁ ଦୁଇଶହ ଟଙ୍କା ନେଇକି ଛାଡିବି।
ଦୁଇଶହ ବାପାଲୋ ତମେ ଏତେ କୁଅନା।
ହଁ ତମ ତମ ପାଇଁ ମୁଁ ଛାଡି ଦଉଚି। ଟିକେ କମ୍ କରିଦଉଚି ତମ ପାଇଁ ପଇସା ଟା ଟିକେ। ଆ ଶହେ ଅନେଶୁତ୍ ଟଙ୍କା ଦେଇଦବ।
ଶହେ ଅନେଶୁତ୍ ଭିକାରୀ ଟେ ଭରିଆ କଣ କହୁଛ ଟଙ୍କାଟେ ଛା
ଆଉ କଣ କିଛି କୁହ?
ଆଉ କଁ କହିବି ଏଁ କଁ ଏ ତମେ ଏଇ ବିରିୟାନୀ କରିବା ଶିଖିଛ?
ହୁଁ ଏତେ ଭଲ
ତା ରେସିପି ତା ରେସିପି ଟିକେ କହିଲ ମୁଁ ବି ଟିକେ ଶୁଣେ।
ଆ ମୁଁ ଏତେ ଭଲ ତିଆରି କରିପାରୁନି ରେସି ଟା ରେସି ଫିର୍ ବି ମୋର ଏତେ ମନେ ନାହିଁ।
ବିରିୟାନୀ ଚାଉଳ ନେଇ ଆସିବ ଫୁଟିଦବ ପାଣି ସେଥିରେ ପକେଇଦବ ଧଣିଆ ଧଣିଆ ପତ୍ର ଆଉ ପୋଦିନା ପତ୍ର ପକେଇ ପକେଇ ଦେଇକି ଫୁଟେଇଦବ ତାପରେ ବାହାର କରିଦବା କଥା ଚିକେନ୍ ଫିକନ୍ ଗୋଳେଇକି ରଖିଥିବ ପୁରେଇଦବ ଏଇଭଳି ଆଉ।
ଏଇ ତମେ ତ ପୁରା ଶିଖିଛ ମତେ ରେସିପି ମାଗୁଛ ଏଁ।
ହଉ ଆସ ଆଉ ଆମ ଦିନେ ଆମ ଘରକୁ ଦିନେ ଆଉ ଖୁଆବି ଆଉ।
ହଁ ଏବେ ତମେ କିଏ କଣ ଘରେ ତିଆରି କରିବ କୁହ ମୁଁ ବି ଖାଇବି।
ମୁଁ ମୁଁ ସବୁ ଶିଖି ଶିଖିନି ଅଳ୍ପ ଅଳ୍ପ ଶିଖ ଖିଚି ଯେ ତମେ ସେଇଥିରେ ଆସ ଖାଇବା ଆଉ।
ହୁଁ।
ଭାତ ଡାଲି ରାନ୍ଧିଦେବେି ସେଇଟା ଖାଇଦେଇକି ପୁରା ମନ ଶାନ୍ତି ହେଇକି ପଳେଇବ ତମେ।
ହଁ ସାଙ୍ଗ ଯୁ-ଯୋଉ ଜିନିଷ ସାଙ୍ଗ ତିଆରି କରିବ ସେ ଜିନିଷ ଟେଷ୍ଟ୍।
ଆଜି ଜାଣିଚ ନା ମୁଁ ଆଜି ଆସିଥିଲି ଆମ୍ବ ଗଛରେ ଚଢିଲି ଆମ୍ବ ଖାଇବା ପାଇଁ ପଡିଗଲି ଦୁମ୍ କିନା ଯେ ପୁରା ପୁରା ପିଚା ଦରଜ ହେଇଗଲା।
ହଁ।
ଆମ୍ବ ଖାଇଚ ନା ସିଜନ୍ ରେ ଆମ୍ବ ଆମ୍ବ ଖାଇଚ ନା?
ହଁ ଆମ ତ ମୁଁ ଖାଇଚି। ଆମ ଘରକୁ ଆସିବ ମୁଁ କେତେ ଆମ୍ୱ ଖେଳେଇବି ଯେତେ ଖାଇପାରିବ।
ଗଛରେ ଆମ୍ବ ଭାଙ୍ଗି ଖାଇଲେ ଯାହା ମଜା ଆଉ ସେମିତି କିଣା ଖାଇବଲେ ମଜା ନାହିଁ।
ଆମ ଗଛରେ ଚଡିଯିବ ମାଙ୍କଡ ବଡିଆ।
ହଁ ମୁଁ ଚଢିବା ଶିଖିଚିବା।
ହଁ ଦୁବେଇ ରେ କି ଗଛ ଥିଲା?
ଆଜ୍ଞା?
ଦୁବାଇରେ କି ଗଛ ଥିଲା?
ନା ମ ଦୁବାଇରେ କୋଉଠି ଗଛ ଅଛି ହଁ ଅଛି ଯେ କିନ୍ତୁ ଗାଁ ବଳିଆ
ସୋ ରହିକି ଆସିଲ।
କାରେ ପା କାରେ ଛୋଟ ପିଲା ବଗୁରା ମାଙ୍କଡ ଗୁରା ଚଢି ପଡ଼ୁ ପକଉଥିଲେ ଆଉ। ସେଇଠି ସେ କିିଛି ଛୋଟ ବଟୁ ତମ ତମ ସାଙ୍ଗରେ ହେ ସ୍କୁଲ ବେଳେ ଯାଉଥିଲି ଚଢି ପକଉ ଥିଲି ତମେ ଦେଖିନ ତମେ ବୁଲି ଯାଉଚ।
ହଁ ହଁ ସେ ସବୁ ଭୁଲି ଯାଉଚି ଆଉ କଣ। ମନେ ରହିଛି ରହି କିଛି କିଛି କଥା ରହିଛି ଆଉ ସବୁ କଥା ଭୁଲି ଯାଇଚି।
ମେହେନ୍ଦୀ ନଗେଇବା ଶିଖିଚ?
ହଁ ସବୁ ଶିଖି ଯାଇଚି ସିଲେଇ କାମ ସି ଶିଖି ଯାଇଚି ମେହେନ୍ଦି ଲଗେଇବା କାମ ବି ଶିଖି ଯାଇଚି।
ମୋର ଟିକେ ମେହେନ୍ଦୀ ନଗେଇଦବ।
ହଁ କୋଉ ଡିଜାଇନ ଲଗେଇବ ପାକି ସ୍ତାନୀ ଡିଜାଇନ କି ଇଣ୍ଡିଆନ ଡିଜାଇନ ଆଉ ଆଉ ନହେଲେ କ୍ୟାତ ଅରବି ଡିଜାଇନ କୋଉ ଡିଜାଇନ ଲାଗେଇିବ?
ହା ହାତ ପୁରୀକି ରହିବା କଥା।
ଓ ବ୍ରାଇଡ଼ାଲ୍ ମେହେନ୍ଦି ଲଗେଇଦେବି।
ୟେଶ ୟେଶ।
ଲଗେଇଦେବି ଆଉ କଣ।
ହଉ ନଗେଇଦବ ଟିକେ ଭଲ ଲାଗିବ ଟିକେ ହାତକୁ।
ବାହାଘର କେବେ ଅଛି?
ହଁ ପୁଣୀ ବାହାଘର କଥା ଉ ବାହା ହବା କିନ୍ତୁ ଏବେ ନୁହେଁ ଟିକେ ଆଉ ବର୍ଷ କୁ ଯାଉ ବାହା ହବା।
ଏ ମୁଁ ଯାଇଥାନ୍ତି ବୁଲିଥାନ୍ତି। ଟିକେ ମଜା କରିଥାନ୍ତି ତମ ବାଘରରେ।
ନିଶ୍ଚିତ ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଆସିବ କଣ ପାଇଁ ଆସ ସିବନି ଆସିବ ନିଶ୍ଚିତ ଆସିବ।
ହଁ ଏବେ ହେଇଥାନ୍ତା ଟିକେ ମଜା ବାହାଘର ଯିବାକୁ ବହୁତ ମନ ହଉଛି ମୋର।
ହୁଁ ଏଇ ଇଥି ରେ ଏ ଇଦ୍ ରେ ତମେ କଣ ନେଇଥିଲ ଡ୍ରେସ୍?
ହଁ ଇଦ୍ ତ ଆମ ପର୍ବ ନାହିଁ ଆମେ ନେଇକି କଣ କରିବୁ?
ଫିବି ବି ସାଙ୍ଗ ଗୁରା ଥିବେ ନେଇଥିବେ ଆଉ।
ହଁ ମୋ ସାଙ୍ଗ ମାନଙ୍କ ସହିତ ଏଇ ଡ୍ରେସ ପିନ୍ଧି ଦେଇଥିଲି ନୂଆ ଗୋଟେ କୁର୍ତ୍ ତି ଆନିକି ସାଙ୍ଗମାନେ ସହିତ ମୁସ୍ଲିମ୍ ସାଙ୍ଗମାନ ସଇତ। ରେ ନେବୁ ଆଉ କଣ?
ହୁଁ ମୁଁ ଗୋଟେ କେ ବିଲେଇ ଗୋଟେ ଆଣିଚି ଧଳା ବିଲେଇ।
ହଁ ମତେ ବିଲେଇ ସବୁ ଭହୁତ୍ ପସନ୍ଦ୍।
ହୁଁ ଯୋଉଟା ଧଳା ବିିଲେଇ ଆଇଚି ଦି ଆଜି ଆସ ସେ ବହୁତ୍ ତା ନା ଲୁସି ଦେଇଚି।
ଲୁସି।
ହୁଁ ହୁଁ।
ସେଇଟା ବହୁତ କ୍ୟୁଟ୍ ନାମ ଲାଗୁଚି ମତେ।
ହୁଁ ସେ ବି ବହୁତ ମାନେ ସୁନ୍ଦରୀ।
ହୁଁ ଦେଖିବି ଦେଖିବି ତମ ଘରକୁ ଯାଇକି ସେ ସବୁ ଦେଖିବି। କେମିତି ଲାଗୁଛି ସିଏ?
ଭଉଣୀ କୁହନି ଏତେ ଗରମ ହଉଚି ଜୀବନ କଣ ହେଇଗଲାଣି ମୁଣ୍ଡ।
ସକାଳେ ଖାଇଥିଲି କଣ ଘରେ କିଛି ଖାଇନଥିଲି ପଦାରେ ବ ବରା ଘୁଗୁଣି ଖାଇଥିଲି।
ହୁଁ।
ହୁଁ ତମେ କଣ ଖାଇଥିଲ?